ଶୁଭିଲା, ମୋ କଥା ଶୁଭୁଚି? ଆଉ କଣ କରୁଚନ୍ତି?
ଏ ଯାଇଥିଲି ମାର୍କେଟ ଯାଇଥିଲି, ଏବେ ଜଷ୍ଟ ଆସିଲି ଆଉ।
ଆଛା ଆଉ ବାଙ୍ଗାଲୋର କେମିତି ଲାଗୁଛି? ଫାଷ୍ଟ ଟାଇମ୍ ଆସିଛନ୍ତି ନା ଆଗରୁ ଆସିଥିଲେ?
ହଁ- ମୁଁ ଆସିଲେଇଁ ତିନିଥର।
ଆଛା ଭଲ ହଉ, ସେଠି ବାଙ୍ଗାଲୋରରେ କଣ ଶସ୍ତା ଆପଣ ଦେଖିବାକୁ ପାଇଲେ? ଯୋଉଟା କି ଆମ ଓଡିଶାରେ ବହୁତ ଇଏ, କିନ୍ତୁ ବାଙ୍ଗାଲୋରରେ ସେଇରା ଶସ୍ତା।
ଶସ୍ତା ତ ଏପଟେ ଆମର ଅ ସେ ଏରିଆ ଟା ନାଁ, ମୁଁ ଯାଇଥିଲି ଥରେ ଭୁଲିଗଲେଇ ସେଇ ଜାଗାରେ, ମାନେ ଡ୍ରେସ ଉପରେ ଶାଢୀ ଆଇଟମ ଉପରେ ଟିକେ ଶସ୍ତା ରହିବ।
ଠିକ୍ ଠିକ୍ ଠିକ୍। ମତେ ସେଇୟା ଲାଗେ, ଯେ ସେଠି ଡ୍ରେସ୍ ମେଟେରିଆଲ ଆଉ ସାର୍ଟ, ଶାଢୀ ସେଇଟା ବହୁତ ଶସ୍ତାରେ ମିଳେ। ଆମ ପୁରୀ ଅପେକ୍ଷା, ଆଁ ପୁରୀ କଣ ସବୁ ଜାଗା ଅପେକ୍ଷା, ମୁଁ ଯେମିତି ମନ୍ଦିର ଯାଇଥିଲି ରାମେଶ୍ଵରମ୍ ଯାଇଥିଲି। ସେଠି ରାମେଶ ଶ୍ୱରମ୍ ହଉ କି, ନ ହେଲେ ଆମର ଆମର ମିନାକ୍ସି ଟେମ୍ପୁଲ ମଦୁରାଇ ଆମେ ଯାଇଥିଲୁ ତ ସେଠି ମୁଁ ଦେଖ ଖିଲି ଶାଢୀ ଇରା ବହୁତ ଇଏ, ବୋଉ ଆମ ବୋ ବୋଉ ବୋଉଙ୍କୁ ନେଇକି ଯାଇଥିଲି। ତ ସେଥିପାଇଁ ବି ସେ ତ ଦଶ ହଳ ଖଣ୍ଡେ ଶାଢୀ ଆଣି ଦେଇଥିଲେ।
ହଁ।
ତ ସେ ଡ୍ରେସ ଶିଖାରେ ବହୁତ ଶସ୍ତାରେ ମିଳେ। ଆଉ ସେଠି ଇଏ ବି ଯେହେତୁ ଆଇଟି ସେକ୍ଟର ଟା ଆଉ ସେଠି ଇଲେକ ଟନିସ୍କ ଜିନିଷ ଏବେ ବହୁତ ଭଲ ମିଳେ ଆଉ କହିବାକୁ ଗଲେ ମୋର ମୁଁ ବି ସେ ଜବ କରିଥିଲି ତ ମଲ ମନେ ଅଛି ପ୍ରଥମ ମାସ ସାଲେରୀ ରେ ମୁଁ ଫୋନ କିଣିଥିଲି ଗୋଟେ ଆଉ ଯୋଉଟା କି ମାନେ ପର୍ଯ୍ୟନ୍ତ ତିନି ବର୍ଷ ହେଇଗଲାଣି ଆଜି ପର୍ଯ୍ୟନ୍ତ ସେ ଫୋନ ଅଛି ନଥିଙ୍ଗ ଫୋନ ଆଉ ଦୁଇ ହଜାର ଚବିଶ ରେ ସେତେବେଳେ କିଣିଥିଲି ତ ଭଲ ସେ ମାନେ ମେସିନ ଉପରେ ଆଉ ଡ୍ରେସ୍ ଉପରେ ଆଉ ସବୁ ଭଲ। ଟିକେ ଟ୍ରବୁଲ ହୁଏ ଖାଇବା ଟିକେ ଅସୁବିଧା ହୁଏ କାରଣ ଆମେ ଯହେ ତ ଓଡିଶାରେ ଚଳ ଅଛୁ ଓଡିଶାର ଖାଇବା ପିଇବା ଯେମିତି ଆମକୁ ମିଳୁଛି। ଆଉ ଉଷୁନା ଭାତ ହଉ କି ଡାଲି ହଉ ଗୋଟେ ଶାଗ ହଉ ଭଜା ହଉ କି ପାମ୍ପଡ଼, ଆଚାର। ଗୋଟେ ତରକାରୀ ହଉ ସେଠି କିନ୍ତୁ ସବୁଠି ଦେଖିବେ ତାଙ୍କର ରସମ ନହେଲେ ସମ୍ବର।
ନାଇଁ ନାଇଁ ନ ପନିପରିବା ଆଇଟମ ସବୁ ମିଳୁଛି। ମିଳୁଛି କିନ୍ତୁ ରେଟ ଟିକେ ହଁ
କିନ୍ତୁ ବହୁତ ରେଟ ସେଠି ପ୍ରତିକ ପନିପରିବା କିଲୋ ଷାଠିଏ, ଅସି, ନବେ ଶହେ ଏମିତି ଆଉ କେବଳ ଖାଲି ଆଳୁ, ପିଆଜ, ଟମାଟୋ ଏଇଗୁରା ଟିକେ ଶସ୍ତା ଆଉ ଟିକେ ସେ ଭେଣ୍ଡି ବି ଟିକେ ଶସ୍ତା ଆଉ ନହେଲେ ଆଉ ସବୁ ଅଧିକ ପୋଟଳ, କଲରା ଏରା ସବୁ ତ ମାନେ ହାଇ ରେଟ। ଆଉ ଆମେ ଯୋଉଠି ରହୁ ସେଠି ପ୍ରତି ରବିବାର ଅ ହାଟ ପଡେ। ତ ସେଇ ହାଟରେ ହିଁ ଯାହା ତାଙ୍କର ସବୁ ଏମିତି ନଥାଏ କି କିଲେ ଦିଅ ଅଢେଇଶ ଦିଅ। ଏମିତି ତାଙ୍କର ସବୁ ରେଟ ଫିକ୍ସ ହେଇକି ଥାଏ। ଯେ ପାଞ୍ଚ କିଲୋକୁ ଶହେ ଟଙ୍କା ଦି କିଲୋକୁ ଶହେ ଟଙ୍କା ଏମିତି ସବୁ ସୁ ହେଇଥାଏ ତ ସେଇଠୁ ଯାଇକି କିଣାକିଣି କରିଥାଉ ଆଉ ସେଠ ଠି ସବୁ ଭଲ ମାନେ ସପିଙ୍ଗ ମଲ ଥାଏ ଭି ମାଟ ହେଇଗଲା। ନହେଲେ ନାଇ ହଁ ଆମର ଇଏ ରିଲାଏନ୍ସ ଫ୍ରସେ ହେଇଗଲା। ଆଉ ଏମିତି ସବୁ ସା ନାଟ ଗଡା ଥାଏ ଭଲ ବି ଅଫର ରେ ସବୁ ଭଲ ଜିନିଷ ବି ମିଳିଯାଏ। ଆଉ ଏବେ ତ ବାେଙ୍ଗାଲୋର ରେ ତ ଗ୍ୟାସ ଅସୁବିଧା ପ୍ରବଳ। ସାନ ଭାଇ ବି ସେ ରହୁଥିଲା କହୁଥିଲା ଯେ ଭାଇ ଗ୍ୟାସ ଏବେ ତିନି ହଜାର
ସବୁ ଜାଗାରେ ତ ସବୁ ଜାଗାରେ ଗ୍ୟାସ ପ୍ରୋବ୍ଲେମ ଟିକେ ରହୁଛି ଆଉ
ହଁ ନାଇଁ ଏବେ ତ ଓଡିଶାରେ ତ ଗ୍ୟାସ ଏବେ ଏ ତ ପ୍ରୋବ୍ଲେମ ରହୁନି।
ହଁ
କିନ୍ତୁ ବାେଙ୍ଗାଲୋରରେ ଏବେ ବି ସେମିତି ଗ୍ୟାସ୍ ପ୍ରୋବଲେମ୍ ସେୟା
ଓଡିଶାାରେରେ କାହିଁକି ପ୍ରୋବ୍ଲେମ ରହୁନି ଦେଖ ଭାଇ ଗୋଟେ ଜିନିଷ ହଉଛି ରୋଷେଇ କରିକି କାଠ ଭଲ ମନ୍ଦ ବୁଝିପାରୁଛ ନା ସବୁ କିଛି ଓଡିଶା ରେ ମାଲିଯାଉଛି। ନ୍ତୁ ବାହାରେ ଏସବୁ ଆଇଟମ ମିଳୁନି ନା ତ ଯାହା ଇଲେ ଟ୍ରେନ୍ ଅନଲାଇନ
ପ୍ରଥମେ ତ ଗ୍ୟାସ ବି ନଥିଲା ଲୋକେ ଚୁଲି ହଉ ଷ୍ଟୋଭ ହଉ ଇନଡ଼କ୍ସନ କୁକ ର ହଉ ଇଏ କରିକି କରିଦଉଥିଲେ ଏବେ ଧୀରେ ଧୀରେ ଏଇ ଉଜାଳା ଗ୍ୟାସ୍ ହଉ ଏ ଏ ସବୁ ଗ୍ୟାସ ହ ସେ ସମସ୍ତେ ପ୍ରତି ଘରେ ଘରେ ଗ୍ୟାସ ପହଞ୍ଚିଲା। ତ ଏବେ ବି ଯଦି ଗ୍ୟାସ୍ ବି ବନ୍ଦ ହେଇଯାଏ କିଛିଟା ପ୍ରଭାବ ପଡିବ କିନ୍ତୁ ଏତେଟା ପଡିବନି। କାରଣ ସିଏ ଚୁଲି ଷ୍ଟୋପ ଏଗୁଡା ସବୁ ଦେଖିକି କରିକି ଆସିଛନ୍ତି। ଆଉ ତ ସେତେ ଏତେ କହିବାକୁ ଗଲେ ଗାଁ ଲୋକଙ୍କୁ ଏତେ ସୁବି ମାନେ ପ୍ରଭାବ ପଡିବନି କି ଏତେ ଅସୁବିଧା ହବନି। ଯୋଉମାନେ ସହରରେ ଅଛନ୍ତି ସେମାନେ ତ କିିଏ କିଏ ଭଡା ଘରେ ରହୁଚନ୍ତି, ଅଧିକଂଶ ସହରରେ ଦେଖିଥିବେ ଭଡା ଘରେ ରହୁଥିବେ। ସେମାନେ କଣ ଆଉ କଣ ଗୋଟେ ଚୁଲି କରିପାରିବେ? ଚୁଲିରେ ରାନ୍ଧି ପାରିବେ। ତ ସେଇଥି ପାଇଁ ଗାଁରେ ତୋର ହଁ ନିଜ ଘର ଅଛନ୍ତି ସେମାନେ ହଁ କରିପାରିବେ କି ଯଉମାନେ ଜାଣିଛନ୍ତି ହଁ ଆଜିର ଜେନେରେସନ କେବେ ସେ ଚାହିଁବେ ଚାଁ ଚୁଲରେ ରୋଷେଇ କରିବାକୁ, ସେ ଚୁଲ ଦେଖିଲେ ବି କହିବେ ଯେ ଏଇଟା କଣ, ଅଧିକାଂଶ ଜାଣିବି ନଥିଲେ ଯେ ଚୁଲେଇ ର ଇଏ ତ ଆଗୁଆ ତ ଆମେ ଯେତେବେଳେ ଗ୍ୟାସ୍ ନଥିଲେ ଆମେ ତ ମୋର ତ ମନ ଅ ଚି ଆମର ଘରେ ଯେତେବେଳେ ଗ୍ୟାସ ନଥିଲେ ଆମେ ଚୁଲି ରେ ହିଁ ସବୁ କିଛି ହଉଥିଲା ସେ ଭାତଠୁ ଧରିକି ରୁଟି ଧରିକି ସବୁ ଚୁଲିରେ ହଉଥିଲା। ପ୍ରତିଦିନ ଚୁଲିରେ ରୋଷେଇ ହବ ତା ପରଦିନ ସକାଳେ ଚୁଲି ରୁ ପାଉଁସ କଢା ହବ, ଚୁଲି ଲିପା ହବ ତାପରେ ଯାଇକି ରୋଷେଇ ହବ।
ଆଗରୁ ଚାଲିଥିଲା ଏବେ କ ଏବେ ଗଭର୍ଣମେଣ୍ଟ ଟିକେ ସବୁ ଜିନିଷ ସୁବିଧା କରିଦେଲା।
ହଁ ନାଇ ଯେତିକି ସୁବିଧା ବି ହଉଚି ସେତିକି ବି ମାନେ କହିବାକୁ ଗଲେ ଅସୁବିଧା ବି ଆମେ ବି ଯେତିକି ସୁବିଧା ଆମେ ବି ପାଉଛେ ସେ ସେତିକି ଅସୁବିଧାର ସମ୍ମୁଖୀନ ଆମ ବି ହଉଚି।
ଗର୍ଣ୍ଣମେଣ୍ଟ ଗଣ୍ଣମେଣ୍ଟ ଶୁଣ ଗର୍ଣ୍ଣମେଣ୍ଟ କଣ ତା ହାତରୁ ଦଉଚି କି ଗମେଣ୍ଟ ଆମର ଏଇ ପଇସାକୁ
ସେ ଆମରି ପଇସା ଆମରି ଟ୍ୟାକ୍ସ ହଁ ଆମରି ଟ୍ୟାକ୍ସ ସ୍ ପଇସା ଆମରି ସବୁ ଇଏ ପଇସା ନେଇକି ସେ ଇଏ କରୁଚି।
ଏପଟେ ଚାଉଳ ଭଲ ମନ୍ଦ ଦେଇଦଉଚି ସେପଟେ ତେଲ ଲିଟର ଟା ଆସି ଶହେ ଅଶୀ ଟଙ୍କା ହେଲାନି।
ଶହେ ଅଶୀ ଟଙ୍କା ହେଲାଣି। ଏଇ କହିଲେ। ଇଏ ଗଟେ ଚାଉଳ ଖାଣ ଲୋକ ଗୋଟେ କଣ ଖାଲି କଣ ଭାତ ଖାଇକି ରହିପାରିବେ? ହଁ ଭାତ ସହିତ ତ ପୁଣି କିଷ ତ ଗୋଟେ ଦରକାରେ, ମଝିରେ ମଝିରେ ଆଳୁ ପିଆଜ ଟମାଟୋ ବଢେଇ ଦଉଚି ଆ ସେତେବେଳେ କଣ କରିବ। ପିଆଜ ତ ମୁଁ ଜାଣିଥିଲି ପିଆଜ କିଲୋ ଶହେ ଟଙ୍କା ହେଇଥିଲା ଟମାଟୋ କିଲୋ ଷାଠିଏ ଟଙ୍କା ହଉଥିଲା।
ହଁ। ମହାରାଷ୍ଟ୍ରରେ ଟିକେ ଶସ୍ତା ପନିପରିବା ଉପରେ ମହାରାଷ୍ଟ୍ର ମୁ ରହେ ନା। ସେଠି ସେଠି ଗୋଟେ ହାଟ ଅଛି ଚେକର ହାଟ।
ପନିପରିବା ମିଳେ।
ହଁ ଚାକନ ହାଟ ସେ ଚାକନ ହାଟ ରବିବାରେ ଆଉ ଥରେ ଗୁରୁବାରେ। ଦିଟା ରବିବାରେ ଗୁରୁବାରେ
ପୁରୀରେ ଆମର କହିବାକୁ ଗଲେ ଓଡିଆ ଏକ ଖାଦ୍ୟ ପଖାଳ ଯେମିତି ଫେମସ ବାଙ୍ଗାଲୋରରେ ସେମ ତୀ ଇଟଲି ସାମ୍ବର ଏଗୁଡା ସବୁ ବି ସେଠି ଫେମସ ତାଙ୍କର ସବୁ ଯେମ ତି ଟମାଟୋ ରାଇସ ହେଇଗଲା ଲେମନ ରାଇସ ହେଇଗଲା ଯେମିତି ସେଟା ଏତେ ଖାଆନ୍ତି ମହାରାଷ୍ଟ ରେ ସେମିତି କଣ ଖାଦ୍ୟ ଫେମସ?
ମହାରାଷ୍ଟ୍ରରେ କୁହନ କୁହନ ମହାରାଷ୍ଟ୍ରରେ ତମେ ମାନେ ରହିବ ଆଉ ତମ କହବ ମୁଁ ରହିବିନି ଘରକୁ ପଳଉଛି ମୁଁ ଗୋଟେ ସାଙ୍ଗ ଟା ଘରକୁ ଯାଇଥିଲି ବୁଝିଲ।
ହଁ ହଁ।
ଏଥରେ ମୁଁ ଯାଇଥିଲି କରିଥିଲା ଭାତ କରିଥିଲା ଯେ ଏଦ ମାନେ ସେ ତାଙ୍କର କଣ କହିଲ ମାନେ ଗାଳନ୍ତିନି ବୋଧ ଭାତକୁ ମାନେ ଯାଉ ଟାଇପ ର ଯାଉ ଟାଇପ ର ଭାତ ତାପରେ ସେଇଠୁ କୋବି ତାରକାରି କରିଥିଲେ। କୋବି ଯେ ସିଝା କୋବି ହଳଦୀ ପାଣି ରେ ବୁଡା ହେଇକି ଖାଲି ଯେନ୍ତି ସିଝେଇ ଦିଏ। କହିଲା କେମିତି ଲାଗୁଚି ବୋଇଲେ ମୁଁ ଆଉ କଣ କହିବି ସାଙ୍ଗଟା ତ ଡାକିଚି ଆଉ କହିଲେ ବଢିଆ କଭି ବି ଏଇସା ଖାନା ନେଇ ଖାୟା।
ସପ୍ତାହ ଦିନ ଏମିତି ଖାଇବା ଆମ ନା ସେ ଯେତେ ନା ଏଇଟା ଆମେ ଗର୍ବର ସହିତ କହିପାରିବା କି? ଯେ ଆମ ଓଡିଶା ଖାଇବା କଉଠି ନାହିଁ।
ହଁ।
ସେ ତମେ କଟକ ଯାଅ ଭୁବନେଶ୍ଵର ଯାଅ। କି ନହେଲେ ତମେ ସେଇ ବହ୍ମପୁର ବାଲେଶ୍ଵର ଯୋଉଠି ବି ଯାଅ। ଓଡିଆ ଆମେ ଖାଇକି ଚଳିପାରିବା। କିନ୍ତୁ ଆମେ ଓଡିଶା ବାହାରକୁ ପଳେଇଲେ ଏମିତଆ ଦେଖୁନାହାନ୍ତି ଆମେ ଯଦି ଓଡିଶା ବାହାରେ ଟ୍ରେନ ରେ ବି ବସିକି ଯାଉଛ ଆନ୍ଧ୍ର ଏକା ଦେଇକି ଆମେ ବିଜୟୱାଡା ଏଇାକା ସବୁ ଦେଇକି ଯାଉଛେ ସେଠିବି ତାଙ୍କ ସେଇ ଖାଇବା କଣ ଭଲ ଲାଗୁଛି। ଅଣ୍ଡା ତରକାରୀ ଯଦି ମିଳୁଥିବ ତାହେଲେ ସେଇଆକୁ ଝାଡା ହବୁ। ସେ କଲର ପାଣିରେ ଦିଟା ଅଣ୍ଡା ପଡ଼ିଥିବ ପୁଣି ସିଝା ଅଣ୍ଡା ଆଉ ତାକୁ ଭାଜି ନଥିବେ ଦିଟା ପଡ଼ିଥିବ। ମାଛ ବି ସେମିତି ହଳଦୀ ପାଣି ରେ ପୁରା ହଳଦୀ ପାଣି ହେଇଥିବ ତା ଦେହରେ ଦିଟା ମାଛ ପଡିଥିବ।
ଲାଷ୍ଟ ଆମର ଅ ଓଡିଶା ରୁ ଭୁବନେଶ୍ୱର ରୁ ଆସିଲା ବେଳେ ଲାଷ୍ଟରେ ସିଏ। ତମେ ଖାଇବାର ପ୍ଲାନିଂ ଥିବ ତାହେଲେ ଉଠିରପୁଡି ଆଉ ବ୍ରହ୍ମପୁରରୁ।
ହଁ।
ହଁ ବହ୍ମପୁରରୁୁ ମାଛ ତରକାରୀ ଭାତ ଦବ ପଚାଶ ଟଙ୍କା ଲେଖାଏଁ ନବ ମ ସବୁ।
ହୁଁ ହେଲେ ଯେତେ ମୁଁଆମେତ ସେୟା ଯେତେ ମୁଁ ବାଙ୍ଗଲୋର ଯିବା ଆସିବା କରେ। ଆଉ ମୁଁ ସେଇଆ ମୁଁ ହଁ ଆଇଦର୍ ବାଙ୍ଗଲୋରରେ ଥିଲେ ଯଦି ପୁରୀ ଆସିବା ଥିବ ମୁଁ ରୁମରେ କିଛି ହିଁ ତିଆରି କରିକି ବନେଇକି ନେଇକି ପଳେଇ ଆସେ ଜେନ୍ତ ଯାହା ଯାଏ ଓଡିଶା ଭିତରେ ପସେଇିଲେ ହିଁ ଯାଇକି ଭାତ ଫାତ ଯାହା ଖାଇପାରେ ସେ ବ୍ରହ୍ମପୁର ହେଇଗଲା ଖୋର୍ଦ୍ଧା ହେଇଗଲା। ଭୋକ ଅଟକେଇକି ମୁଁ ଇଏ କରେ ପୁଣି ପୁରୀରୁ ଯେତେବେଳେ ଯାଏ। ପୁରୀରୁ ବି ସେ ଏମତି ପୁରା ନେଇକି ଯାଏ ରାତିରେ ବି ସେମିତି ଖାଇବା ହଁ ରାତିରେ ଖାଇବା ପାଇଁ ବି ବନେଇକି ନେଇକି ଯାଏ। ଆଉ କଷ୍ଟେ ମସେ ଆଉ ସେଇଭଳି ଲାଇନ୍ ତ ବେଶୀ ନା କାରଣ ବରହ୍ମ
କିନ୍ତୁ ଗୋଟେ ପୁରୀରେ ଏବେ ଯାଉଚ ପୁରୀରେ ଯୋଉଡି ବି ଖାଅ ତମକୁ ମାନେ କେବେ ବି ଇଏ ଲାଗିବନି। ମୁଁ ଗଲେ ଡାହାଣପଟ ସାଇଡରେ ଗୋଟେ ଅଛି ଅରୁଆ ହୋଟେଲ ବୋଲି।
ହୁଁ ହୁଁ
ହଁ ଡାଲମା ଆଁ ଭଜା ଦବ ଟିକେ।
ହୁଁ।
ବଢିଆ ଲାଗେ କିନ୍ତୁ।
ଭାଇ ଆମେ କଣ ଏଠି ପ୍ରାୟ ଆମେ ଜାଣିଗଲେୁଣି ଆମେ ଉଷୁନା ଭାତ ହ ଅରୁଆ ଭାତ ହଉ ବାଙ୍ଗାଲୋରରେ ତ ଖାବୁଳ ଖାଲି ଅରୁଆ ଭାତ ଉଷୁନା କେ ଯାଆନ୍ତିନି ବେସି କି ଖାଆନ୍ତି କେବଳ ଖାଲି ଓଡିଆ ପିଲା ରହୁଛନ୍ତି ବେଳିକା କି ସେଟା। ଦୋକାନ ଉଷୁନା ଭାତ ଜାଣି ଜାଣି ଉଷୁନା ଚାଉଳ ଜାଣିି ଜାଣି ତାଙ୍କ ପାଇଁ ରଖୁ ରଖୁଛନ୍ତି କିନ୍ତୁ ତାଙ୍କର ପ୍ରତିଦିନ ଅରୁଆ ଚାଉଳ।
ହୁଁ।
ହଉ ଏମତି ଆଉ ତ ବାଙ୍ଗାଲୋର ସବୁଠୁ ବେଷ୍ଟ ମତେ ଟ୍ରେନାଟ ଲାଗେ। ତାର ପାଣିପାଗ ଟା ମତେ ବହୁତ ଭଲ ଲାଗେ ଏତେ ଗରମ ମୁହଁ ଏତେ ଥଣ୍ଡା ନୁହଁ କି ବର୍ଷା ବି ଏତେ ନୁହଁ ଆଉ ସେଇଟାଇ ମତେ ବାଙ୍ଗାଲୋରରେ ସବୁ। ପ୍ରସ ପଏଣ୍ଟ ଲାଗିଛି ହଉ ହୁଁ କ୍ଳାଇନାଟ। ମହାରାଷ୍ଟ୍ରରେ କ୍ଳାଇନାଟ କେମିତି ଥାଏ।
ମହାରାଷ୍ଟ୍ରରେ ତ କୁହନା କୁହନା ଥିବ ଥିବ କିଛି ନଥିବ ବର୍ଷା ହେଇଥିବ ଥିବ ଥିବ କିଛି ନଥିବ ଖରା ଯେ। ପୁରା ମୁଣ୍ଡ ଫଟା ଥିବ ତିବ ଶୀତ ହଉଛି ତମ କଣ କହିବ ଆଉ। ଶୀତ କରିବ ତମ ଦେହ ହାତ ଥରିବ।
ଆଛା।
ହୁଁ। ହଁ ରାସ୍ତାରୁରେ ମୁଁ ରହିଚି ଅଢେଇ ବର୍ଷ ରହିଛି ଆଉ। ହୋଉ ହୋଉ ହଉ କାଲି ଆଡକୁ କଥା ହବ ଆଉ।
ଥିଲ ହଁ କହୁଥିଲି ଯଦି ବାଙ୍ଗାଲୋରୁରୁ ଆସି କି ଯଦି ସମୟ ମିଳେ ତାହେଲେ ଆସିବେ ଗୋଟେ ଦିନ ପୁରୀ ବୁଲିିବାଲିକି ଯିବେ।
ହଁ ହଁ ହଁ ନିଶ୍ଚିନ୍ତ ହୁଁ। ହଉ ଭାଇ ହଁ ହଁ ଜୟ ଜଗନାଥ।